ଆଜ୍ଞା କିପରି ଅଛନ୍ତି?
ଆଜ୍ଞା କିଛି ଠିକ ନାହିଁ ଦେହତ ଭଲ ନାହିଁ ଆଉ
ଆଜ୍ଞା ଆଉ କଣ ମେଡିସିନ ଖାଇଛନ୍ତି ଔଷଧ ଖାଇଛନ୍ତି?
ନା ଔଷଧ ଖାଇନି
ଆଉ ଖାଇବା ଭାବିଛ ନା ଖାଇବେ?
ହୁଁ ଖାଇବା।
କଁ? ଆଜ୍ଞା ଖାଇ ଏବେ ଖାଇବେ ନା କଣ ଖାଇ
ହୁଁ ଖାଇବା ଖାଇକି ଖାଇକି ଖାଇବା ଆଉ
ଆ ଦେହଟି ଅସୁସ୍ଥ କାହିଁ ହେଇଛି?
ସେୟା ଗୋଟେ ସୁଯୋଗ ଚାହୁଁଛି ସୁଯୋଗ ଚାହିଁକି ରହୁଛି ଆଉ
ଆଜ୍ଞା ହଉ ଆପଣ? ଆପଣ ମଧ୍ୟ ବାହାରକୁ ବାହାରନ୍ତୁନି ବେଶୀ ଆଉ ବର୍ଷାରେ ଭିଜା ଭିଜି କରିଥିଲେ କି?
ହଁ କାମ ଫାମ ତ ଚାଲିଛି ବର୍ଷାରେ ଭିଜାଭିଜି ତ ହବ ଆଉ
ଆଜ୍ଞା ସେଥି ପାଇଁ ବଧେ ଥଣ୍ଡା ହେଇଯାଇଛି ଆଉ ଆଉ ଆପଣ ଟିକେ ବର୍ଷାରେ ବୁଲାବୁଲି କମ କରନ୍ତୁ ଆଉ- ବାହାରେ ବୁଲାବୁଲି କରନ୍ତୁନି ଯେହେତୁ ଧୂଳି ଉଡୁଛି ଏବେ ଯୋଉ ସବ ବଡେ କମ ରହୁଛି ଖରାପ ରହୁଛି। ଖରାପ ପବନ ଖରାପ ରହୁଚି ତା ଦେହରେ ଧୂଆଁ ଆଉ ଧୂଆଁ ଏବଂ ଧୂଳି ଗୁଡ଼ିକ ମିଶିଲେତ
ସେଠାରେ, ଧୁଳି ଫୁଡି ଯୋଉ ଉଡା ଉଡି ହଉଛି।
ହ ଧୂଆଁ, ଆଉ ଇଏ, ଧୂଳି ଗୁଡିକ ମିଶ୍ରିତ ହେଇକି, ଅପମିଶ୍ରିତ ହଉଛି। ସେଥିପାଇଁ
ଓହୋ! ଓହୋ! ତା, ହେଲେ ଆପଣ କୋଉ ଧୁଆଁ କଥା କହୁଛନ୍ତି? ମୁଁ ଟିକେ-ଏ କହିପାରିବେ?
ନାଇଁ, ମୁଁ କହିଲି ଆପଣ ଯଉ, ଶୁଣନ୍ତୁ! ଆପଣ ଯାଉଛନ୍ତି ଯାହାଲେ ବଜାର ଯାଉଛନ୍ତି। ବୁଝିପାରଲେ! ଯାହେଲେ, ବଜାରରେ କୋଉଠି ରୋଷେଇ ହଉଛି? କୋଉଠି କିଛି, ଟାୟାର ଜଳା ହଉଛି, କୋଉଠି କିଛି ଜରି, କୋଉଠି ଯୋଉ ଆପଣ ଜାଣିଥିଏ, ପାନ ଦୁକାନ, ପାନ ଦୋକାନ ଆଉ, ମାର୍କେଟ ଜରିଉଡେ କୁଆଡେ ଯିବ? ଜରି ଗୁଡିକ ବାହାରେ ଫୋଆଡି ଦଉଛନ୍ତି। ଆଉ, ବାହାରେ ଫୋପାଡିିକି କିଛି ଲୋକ ତ ଜାଳି ଦଉଛନ୍ତି। ଆଜ୍ଞା। ଜାଳିବା ଦ୍ଵାରା ସେ ଧୁଆଁ ଗୁଡିକ ଆପଣ ନି-ନା-ନିଃଶ୍ଵାସରେ ନଉଛନ୍ତି। ଯାହା ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେଉଛି।
ଆଜ୍ଞା।
ସେଥିପାଇଁ ଆପଣ କହୁଥିଲେ କି, ଆପଣ ବାହାର ବୁଲିଲେ, ଆପଣ କଣ ଧୂଆଁ ଟିକୁ ଆପଣ ଯେମିତି ଟିକେ ଖରାପ ଇଏରେ ନେଲେ।
ମୁଁ, ଖରାପ ଇଏ ରେ ନେଲିନି। ମୁଁ ଆପଣଙ୍କୁ ସେଇ କଥା ହିଁ କହୁଥିଲି, କି ଗାଡି ଧୂଆଁ କଥା। ଆପଣ ଓଲଟି ଖରାପ ୱେରେ ନଉଚ
ନାଇଁ ଆପଣ ଟିକେ ଆପଣ ଟିକେ ଥଣ୍ଡା ହେଇଯାଇତ! ତ ଆପଣ କଥାଟା ଶୁଣା ହେଲା ଟିକେ, ଆପଣ ଟିକେ ରାଗିକି କହିଲା ଭଳିଆ। ହେଥିପାଇଁ ମୁଁ ଟିକେ, ଆ ଚିନ୍ତିତ ହେଇପଡିଛି, ଆଜ୍ଞା।
ମୁଁ ସବୁ ଥଣ୍ଡା ହେଲେ ବି, କଥା ଟିକେ ଚିଡା ଚିଡା ଲାଗେ ଆଉ।
ଆଜ୍ଞା, ଆଉ ସେଥିପାଇଁ ସେ ଆପଣ ବଧେ ବାହାରେ ବସିଛନ୍ତି! ଆଜ୍ଞା। କଇଲି, ଆପଣ ବୋଧେ ବାହାରେ ବସିଛନ୍ତି, ସେଥିପାଇଁ ଟିକେ ଆ ଆ ଖୁଆ ଟିକେ, ମାନେ ଶବ୍ଦ ଶୁଭା ହଉଛି, ଟିକେ ପଶୁପକ୍ଷୀଙ୍କର ସବୁ। ହୁଁ।
ହୁଁ, ଟିକେ ବାହାରେ ବଇଛି ଆଉ।
ଆଜ୍ଞା।
ହୁଁ, ସେଇ ଝିଣ୍ଟିକା ଫିନ୍ ଟିଆ ଟିକେ ଏ ରାତିଟା ହେଲାଣିି ତ, ସେଇ ଝଣ୍ଟିକା ଫିଣ୍ଟିକା ଟିକେ ବାହାରୁଛନ୍ତି, ଯୋଉ
ଓ ଆଜ୍ଞା ଆଜ୍ଞା। ହୁଁ ଆପ୍
ଆଉ, ଆପଣ ଆପଣଙ୍କ ପ୍ରେମ କାହାଣୀ ଟା କଣ ହେଲା?
ଆପଣ କୋଉ ପ୍ରେମ କଥା କଉଛନ୍ତି, ଉଚ୍ଚ ପ୍ରାଥମିକ ନା ପ୍ରାଥମିକ ନା, ଏବେ -ଏ? ଏବେ ତ ମୋର କିଛି ପ୍ରେମ ନାହିଁ। ଉଚ୍ଚ ପ୍ରାଥମିକ ନା ପ୍ରାଥମିକ!
ନାଇ ନାଇଁ ପ୍ରାଥମିକ ନୁହେଁ, ଏବେ ଏବେ ଯୋଉ ଆପଣଙ୍କ ରିସେଣ୍ଟ ଯୋଉ, ଏବେ ଆପଣ ଯୋଉ ଗୋଟେ ଝିଟାକୁ ଭଲ ପାଇଥିଲେ, ସେଇ କଥା କଣ ହେଲା?
ନାଇଁ, ସେଟା ତ ଆପଣ ଜାଣିଛନ୍ତି କିଛି ହୁଏ। ସେଇଟାକୁ ଆପଣଙ୍କର ଭାଷାରେ କଣ କୁହନ୍ତି, ସେଟା କୁହନ୍ତି?
ଲବେରିଆ।
ନାଇଁ, ଆପଣ ଭାଷାରେ ସେଇଟା କଣ କହୁଥିଲେ? ଆପଣଙ୍କୁ, ପଚାରୁଥିଲି ଯଉ ଆପଣ କଣ କହିଥିଲେ? ସେଟା କଣ ଆଟ୍ରାକ୍ସନ! ଆଟ୍ରାକ୍ସନ! କଣ କହିଲେ କି ସେଇଟା ଆଟ୍ ରାକ୍ସନ। ବଇଲି ପ୍ରେମ ନଥିଲା। ଆଟ୍ରାକ୍ସନ ଥିଲା, ଏତଳେ ପ୍ରଥମେ ତାଙ୍କୁ ମୁଁ, ମ୍ୟାସେଜ୍ କଲି ମୋ ତରଫରୁ। ତାଙ୍କୁ ମୁଁ ଉଦ୍ଦେଶ୍ୟରେ, କେଉଁ ଉଦ୍ଦେଶ୍ୟରେ କହିଥିଲି? କି ମୁଁ କଲେଜ ଯାଉନଥିଲି। ଯେହେତୁ ସେଥିପାଇଁ ଆପ୍ ତାଙ୍କୁ ମେସେଜ କରିଥିଲି କି ସିଏ ମତେ କିଛି ନୋଟ୍ ଦେଇଥାନ୍ତେ, ମୁଁ ଟିକେ ପଢାପଢି କରିଥାନ୍ତେ। ସେଥିପାଇଁ ତାଙ୍କୁ ମ୍ୟାସେଜ୍ କରିଥିଲି। ଯେହେତୁ ମ୍ୟାସେ ତାଙ୍କୁ କରିଥିଲି ସିଏ ମୋତେ ବି ମଧ୍ୟ, ତାଙ୍କ ମ୍ୟାସେଜରେ ରିପ୍ଲାଏ ଦେଲେ। ଆଉ, ସେ ମଝିରେ ସେ ବିଷୟରେ କଥାବାର୍ତ୍ତା ହେଲେ। ହେଲା ପରେ ଶୁଣୁଛନ୍ତି ତ।
ଆଜ୍ଞା ଆଜ୍ଞା ଶୁଣୁଛି କୁହନ୍ତୁ କୁହନ୍ତୁ।
ସେ ବିଷୟରେ କଥା ହେଲେ କାଲି ସିଏ ଇଣ୍ଟରେଷ୍ଟ ନେଲେ ତାପରେ ସିଏ ତାଙ୍କ ବିଷୟରେ କିଛି କହିଲେ ମୁଁ ମୋ ବିଷୟରେ କିଛି କହିଲି। ଏବଂ ସିଏ ତାଙ୍କ ଟିକେ ନିଜ ବ୍ୟକ୍ତିଗତ କଥା ଗୁଡିକ ମଧ୍ୟ ମତେ କହିଲେ। ତାପରେ ମତେ କିଛି ସମୟ ଅନୁଭବ ହେଲା କି ଆପଣ ଜାଣିଥିବେ ସେ ଗୋଟେ ଅନୁଭବ ହବ। ଆଟ୍ରାକ୍ସନ୍ ଟିକେ ରହିଲା ତା ତାଙ୍କ ପ୍ରତି ତାପରେ ଧୀରେ ଧୀରେ ସିଏ ମୋତେ ଦୁଇ ଦିନ କଥା ହେବା ପରେ ସିଏ ମତେ କହିଲେ କି ମୁଁ ଅନ୍ୟ ଜଣଙ୍କୁ ଭଲ ପାଉଛି ସିଏ ମଧ୍ୟ ମତେ ଭଲ ପାଉଛନ୍ତି। ଆଉ ମୁଁ ଜାଣିଲି ଯେତେବେଳେ ମୁଁ କହିଲି ଯଦି ଅ ସୁନ୍ଦର ସାଥି ଯେ ନ ମିଳୁଛି ତାଲେ ତାହେଲେ ସାଙ୍ଗ କରନନ୍ତୁ ଆପଣ ସାଙ୍ଗ ଯେମିତି ସାଙ୍ଗ ବି ବହୁତ ଗୁରୁତ୍ୱପୂର୍ଣ୍ଣ ଜିନିଷ।
ସାଙ୍ଗ ଆପଣଙ୍କ ଶୁଣନ୍ତୁ ମୋ କଥା ଆପଣଙ୍କ ମତରେ ଯୋଉ କହୁଛନ୍ତି ଆପଣ ସାଙ୍ଗ କରିଦେବେ
ହଁ।
ଏମିତିରେ ସାଙ୍ଗ ଆଉ ଭଲ ପାଇବା ଭିତରେ ଫରକ ହଉଛି। ଆପଣ ଯ ଆପଣ ଯାହାକୁ ଭଲ ପାଉଛନ୍ତି ମୋ କଥାଟା ଶୁଣି ସାରନ୍ତୁ।
ହଉ କୁହନ୍ତୁ।
ଆପଣ ଯାହାକୁ ଭଲ ପାଉଛନ୍ତି ସେଇଟା ମନ ଭିତରୁକୁ ଭଲ ପାଉଛନ୍ତି ଆଉ ସାଙ୍ଗ ଯିଏ ସେ ପର୍ଟିକୁଲାର ସାଙ୍ଗ ହେଇଥାଏ ସେ ଭଉଣୀ ହିସାବରେ ରୁହେ ସାଙ୍ଗ ହିସାବରେ ରୁହେ। ସବୁଥିରେ ତମକୁ ହେଲ୍ପ ବି କରିବ। କିନ୍ତୁ ମାନେ ଫଟୋଟା ଯୋଉଟା ସେଇଟା ସାଙ୍ଗ ସାଙ୍ଗ ପ୍ରତି ଅଲଗା ଥିବ ଆଉ ଗୋଟେ
ହ।
ଗୋଟେ ଅନ୍ୟ ଗୋଟେ ପର୍ସନ୍ଦ ଯୋଉଟା କୁହାଯାଲା
ହୁଁ।
ଅନ୍ନୋନ୍ ପର୍ସନ ଅନ୍ନୋନ୍ ପର୍ସନକୁ ଯୋଉ ଭଲ ପାଇବାଟା ସେ ତା ତାଙ୍କ ଭିତରେ ଯୋଉ ସେଟା ଯୋଉ ଫିଲିଂସ୍ ଟା ସେଇଟା ଟିକେ ଅଲଗା ଥିବ ବୁଝିଲି।
ଆଜ୍ଞା ମୁଁ ବୁଝିପାରୁଛି ଆପଣଙ୍କ କିନ୍ତୁ ଆପଣ କହିଲେ ଯୋଉଁ ଯଦି ପ୍ରେମଟା ଜବରଦସ୍ତି କରାଯାଏ ନା ଯେହେତୁ ସିଏ ତ ମଧ୍ୟ ଭଲ ପାଉଥିବା ଦରକାର ସିଏ ଯେହେତୁ ଅନ୍ୟ ଜଣଙ୍କୁ ଭଲ ପାଉଛନ୍ତି ସି
ମୋ ମୋ କଥା ଶୁଣନ୍ତୁ ମୋ କଥା ଶୁଣନ୍ତୁ। ଭଲ ପାଇବା ଜବରଦସ୍ତି ହୁଏ ନା ବୁଝିଲେ କି ଭଲପା ଦି ଜଣଙ୍କ ଭିତରେ ଯଦି ଭଲ ପାଇବା ବଢେ ସେଟାକୁ ହିଁ ଭଲ ପାଇବା କୁହାଯାଏ ଦି ଜଣ ରିଲେ ସନ୍ ଶିବ୍ରେ ଆସନ୍ତି।
ଆଜ୍ଞା।
ଆଉ ଜଣଙ୍କ ଉପ ଜଣଙ୍କ ଦେହରେ ଭଲ ପାଇବାକୁ ପଡୁଥିବ ଆଉ ଜଣେ ଭଲ ପାଉନଥିବ ତାକୁ କୁହାଯାଏ ଆଟରାକ୍ସନ୍ ବା ୱାନ ସାଇଡ ଲଭ୍।
ହଁ
ବୁଝିଲି ଯଦି ତମେ ଜବରଦସ୍ତିତାକୁ ଭଲ ପାଇବାକୁ ଚାହିଁବ ସେଟାକୁ ସେଟା ସେ ହ ମିଳିତ ଯିବ। କିନ୍ତୁ ଭଲ ପାଇବାଟା ନଥିଲେ ବୁଝିଲି କି।
ଆଜ୍ଞା ସେଟା ଆପଣ ଯାହା କହିଲେ ସେଟା ଠିକ। କିନ୍ତୁ ମୋ ମୋ ସିଚୁଏସନରେ ମୋ ପରିଥି ସେମତି କିଛି
ଆପଣଙ୍କ ସିଚୁଏସନରେ ମୁଁ କେବଳ ଗୋଟେ ଗୋଟେ ଜିନିଷ ସଜେଷ୍ଟ କରିପାରିବି କି
ଆଜ୍ଞା।
ଯିଏ ଗଲା ସି ଗଲା।
ନାଇଁ ଆପଣ ଯୋଉ କହିଲେ ଗଲା ବାଲି ସେ ଗଲାନି ଏବେ ମୋ ଜୀବନରେ ଅଛି ସିଏ ଗୋଟେ ଭଲ ଭଉଣୀ ଭଲ ସାଙ୍ଗ ଭଲ ସା ଥି ହିସାବରେ ଅଛି ଏବେ ବି।
ଓ
ଆଜ୍ଞା ଏବେ ମଧ୍ୟ ସେ ମତେ ଆସଛି କହୁଛ ଆଜ୍ଞା
ମୋ କଥା ଶୁଣନ୍ତୁ ମେସେଜେ କରୁଛି କଥା ହଉଛି ସବୁ କିଛି ସବୁ କାମ କରୁଛି। ପାଠ ଦଉଛି ସାହାଯ୍ୟ କରୁଛି। ତେ ସେଥିରେ କିଛି ନପପ ଭାଇ କିନ୍ତୁ ତାକୁ ମନ ଭିତରେ ରଖିବାଟା
ଆଜ୍ଞା।
ସେଟା ହୋଉଛି ଗୋଟେ ମନର ଖରାପ ଆଦତ୍। ଲିଲିକ୍ ଯୋଉଟା କି ପଛରେ
ଆପଣ ଯୋଉ କହୁଛନ୍ତି ମନୋ ଭିତରେ ରଖିଛି ମୁଁ ତାଙ୍କୁ ମନୋ ଭିତେ ରଖିନି ତାଙ୍କର ଟିକେ ହୃଦୟର ଅଲଗା ଜାଗାରେ ଅଛନ୍ତି ଯେନ୍ତୁ ଭଉଣୀ ଆପଣ ମାନେ ଜାଣିଥିବେ ଆପଣଙ୍କର ବି ଭଉଣୀ ଗୁଡ଼ିକ ଅଛନ୍ତି।
ଶୁଣନ୍ତୁ ଶୁଣନ୍ତୁ ସାର୍ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ ମୁଁ ବି ମୁଁ ବି ଜଣକୁ ଭଲ ପାଇଥିଲି ବୁଝିଲେ?
ଆଜ୍ଞା।
ମୁଁ ବି ଜଣଙ୍କୁ ଭଲ ପାଇଥିଲି ତା ପିଛରେ ଦେଢ଼ ବର୍ଷ ଗୋଡ଼େଇଲିି।
ଆଜ୍ଞା ଆଜ୍ଞା ଆପଣନ୍ତୁ
ମୁଁ ଆ
ହଁ
ମୁଁ ଆଜି ପର୍ଯ୍ୟନ୍ତ ଇ କହୁଛି ମୁଁ ଗୋଟେ ଝିଅ ପାଖରେ ଯଦି ବସିବି ମୋ ଦେହ ହାତ ଥରିବ।
ଆଜ୍ଞା।
କାହିଁକିନା ମୋତେ ମାନେ ମୁଁ ନିଜେ ଡ଼ରେ କି ନାଇଁ ମୁ ଝିଅ ପିଲାଙ୍କ ଖରେ ମୁଁ ବସି ପାରିବି ନାହିଁ। ମୁଁ ସେଠି କନଫିଡେନ୍ସ ନା ମୋର ସେତିକି କନଫିଡେନ୍ସ ନାହିଁ ମୁଁ ସେ ଝିଅ ସାଙ୍ଗରେ କଥା ହେଇପାରିବି ମୋର ସେତି କଂଫିଡେନ୍ସ ନାହିଁ ମୁଁ ସେ ଝିଅ ଆ ଆଖିରେ ଆଖି ମିଶେଇ ଦେଇପାରିବି ମୋର ସେ କଂଫିଡେନ୍ସ ବି ନାହିଁ ସେ ଝି ପାଦକୁ ବି ଦେଖିବାକୁ। ବୁଝିଲେ କି ଯୋଉଟା କି ବର୍ତ୍ତମାନ ମୁଁ କଥା ଶୁଣ ବର୍ତ୍ତମାନ ଆଗକାଳର କଥା କହୁନି। ମୁଁ ଆଗରୁ ବି ଯେମତି ଥିଲି ଏବେ ବି ସେମତି ଅଛି ବୁଝିଲେ ଝିଅ
ଆଗରୁ ଅଲଗା ଥିଲେ ଏବେ ବୋହୁତ ବର୍ତ୍ତମାନ ବୋହୁତ ବଦଳି ଯାଇଛନ୍ତି ଯେହେତୁ ଆପଣଙ୍କ ଜୀବନ ସାଥି ଚାଲି ଆସିଛନ୍ ଜୀବନରେ।
ନା ସେମିତି ଜମା ବି କହିବେନି ଆପଣ ଯୋଉଠି ବି ପଚାରିବେ ମୋର ନା କୋଉଠି
ହୁଁ ଆପଣ ତାହେଲେ କହିବାକୁ ଚାହୁଛନ୍ତି କି ଆପଣ କିଛି ପରିବର୍ତ୍ତନ ହେଇନାହାନ୍ତି ସିଏ ଆସିଲା ପରେ।
ନାଇଁ ନାଇଁ ପରିବର୍ତ୍ତନ ହବା କଥା ନୁହେଁ ପରିବର୍ତ୍ତନ ହେଇଚି। କିନ୍ତୁ ଯେତିକି ପରିବର୍ତ୍ତନ ଥିଲି ତାଠୁ ଅଧିକା ହେଇଯାଇ ସେ କଥାଟି ଆପଣ କୁହନ୍ତୁ।
ହୁଁ ଆଉ କଣ କହୁଥିଲେ ଆପଣ କୁହନ୍ତୁ?
ହୁଁ ଆଜ୍ଞା।
ହଁ ଏଇ ମୋ ସାନ ଭାଇ ଅଛି ଏଇଠି।
ହୁଁ।
ଏଇଟା ଏଇଟା ମୋ ସାନ ଭାଇ ଅଛି ଟିକେ ମୋ ମୁଣ୍ଡ ଫୁଣ୍ଡ ବିନ୍ଧୁଛି ତ ମୁଣ୍ଡ ଆ ଟିକେ ଚିପି ଦେଇକି ମୋର ଟିକେ ମସାଜ କରୁଛି ଆଉ
କ୍ଲାନ୍ତ ହେଇଯାଇଥ ଭଲ ଲାଗିବ। ଆଉ ଦେହକୁ ଭଲ ଲାଗିବ ଯେହେତୁ ର ତଟା ବି ଟିକେ ଭଲ ଭାବେ ସଞ୍ଚାଳନ ହବ ଭଲ ଲାଗିବ କୁହନ୍
ଆପଣ ମେଡ଼ିସିନ ବିଷୟରେ କଁ ପାଇ ଜଛନ୍ତି ଥଣ୍ଡା ମେଡ଼ିସିନିରେ କଣ ମେଡ଼ିସିନ ଖାଆନ୍ତି?
ଆଜ୍ଞା ନାଇଁ ମୁଁ ମେଡ଼ିସିନ ବିଷୟରେ ମୋର କିଛି ଏତେ ଏଇ ନାଇଁ ଆପଣ ତ ଆପଣ ଦେହ ଅସୁସ୍ଥ ହଉଚି ଆପଣ କହୁନାହାନ୍ତି କିଛି ଠିକ୍ ମେଡ଼ିସିନ ବିଷୟରେ ଜାଣିଛନ୍ତି କି କୁହନ୍ତୁ ମୋ ସ୍ତ୍ରୀ କୁ ଆଣିବି ତ
ଆଉ ଆପଣ ଜାଣିଛନ୍ତି ଯୋଉ ଆମର ଗୋଟେ ଆସିଛି ଯୋଉ ଭାଇଗିରା ବଟିକା ସେଇଟା କଣ?
ଭାଇଗିରା
ହ
ଆଜ୍ଞା ନାଇଁ ମୁଁ ସେ ବିଷୟରେ କିଛି ଜାଣିନି ସେ ବିଷୟରେ କିଛି ଜାଣିନି ଆଜ୍ଞା।
ଆଚ୍ଛା ଆଚ୍ଛା। ଆଉ ଆପଣ ଜାଣିଛନ୍ତି ଉଁ ଯୋଉ ତୁ ଜର ହେଲେ କି ମେଡ଼ିସିନ୍ ଖାଆନ୍ତି?
ନାଇଁ ସେ ବିଷୟରେ କିଛି ନାହିଁ ପାରାସିଟାମଲ ଖାଇ ଦିଅନ୍ତୁ ଅଧିକଂଶ ଟାଇମ ଦେଖ
ଆଉ ଆପଣ ଏଇ କଥା ବି ଜାଣିଥିବେ ପାରାସିଟାମଲ ଆମ ସରକାର ବନ୍ଦ କରି ବ୍ୟାନ୍ କରିଦେଇଛି ବୋଲି?
ନାଇଁ ସରକାରୀ ଅ ଡକ୍ତରଖାନାରେ ତ ପାରାସିଟାଲ ଏନା ଉପଲବ୍ଧ ସମସ୍ତଙ୍କୁ ଦିଆଯାଉଛି।
ନାଇ ଉପଲବ୍ଧ ହଉଛି କିନ୍ତୁ ତାକୁ ହାଇ ପାୱାରରେ କନଜୁସନ କଲେ ଦେହ ପାଇଁ ଖରାପ। ସବୁ ସାଇଡ ଇଫେକ୍ଟ ଅଛି ସବୁ ମେଡିସିନ ର ସାଇଡ୍ ଇଫେକ୍ଟ ଅଛି।
ଆପଣଙ୍କୁ ଯଦି ଏବେ ଥଣ୍ଡା କିମ୍ବା ଜର ହେଇଛି ଆମ ଜର ହେଇଛି ଆପଣ ପାରାସିଟଲ ଗୋଟେ ଯାଗାରେ କି ତିନିଟା ଖାଇବେକି?
ନାଇଁ ନାଇଁ ଗୋଟେ ଜାଗା ତିନଟା ନୁହେଁ ତିନିଟା ଖାଇବା କଥା କହୁନି ଡେଲି ଡେଲି ଯୋଉ ଖାଉଛନ୍ତି ସେଇଠୁ ପ୍ରତି ଦି ତିନି ଦିନରେ ଥରେ ଖାଇଲେ ବି ଚଳିବ ବୁଝିଲେ। ଯୋଉ ଡେଲି ରାତିରେ ଯୋଉ ଖାଇ ଦଉ ନାହାନ୍ତି ସେଟା ଭୁଲ କଥା।
ଆଜ୍ଞା।
ଆଜ୍ଞା।
ହ୍ୟାଲୋ ଆଜ୍ଞା ହ୍ୟାଲୋ।
ଆଜ୍ଞା କୁହନ୍ତୁ।
ଆଜ୍ଞା ମୋର ଟିକେ କିଛି ଫୋନରେ ସମସ୍ୟା ଆସିଅଛି ବୋଧେ ରୁହନ୍ତୁ ଟିକେ ରୁହନ୍ତୁ ଲାଇନରେ ରୁହନ୍ତୁ ନାଇଁ କୁହନ୍ତୁ କଣ କହୁଛନ୍ତି କୁହନ୍ତୁ। ଆଜ୍ଞା ହଁ ଆଜ୍ଞା।
ଆଜ୍ଞା ଆଜ୍ଞା ମୋ ମୁଣ୍ଡ ଫୁଣ୍ଡ ଏରା ମୁଣ୍ଡ ଫୁଣ୍ଡ ଯୋଉ ବିନ୍ଧୁଛି ମୁଁ ଟିକେ ଶୋଇବି।
ଆଜ୍ଞା ଆପଣଙ୍କ ଆପ ଆ ଆପଣଙ୍କ ଆଡୁ ଟିକେ କଲଟିକୁ ଟିକେ ରଖିଦିଅନ୍ତୁ ମୋର ଟିକେ ସମସ୍ୟା ଅଛି।
ଆଜ୍ଞା ଆଜ୍ଞା।
ଆଜ୍ଞା ଆପଣଙ୍କ ଆଡୁ ରଖି ଦିଅନ୍ତୁ।
ଆଜ୍ଞା ଆଜ୍ଞା।